ହ୍ୟାଲୋ!
ହଁ। ଏ ହେତ ଅଳୁ ଲଗଉଛି, ହିଁ, ଲଗଉଛି ଯେ ଲାଗୁନି ମୁଁ ପୁଣି ଫୋନ ଏନେଆଉ କଣ ହେଲା, ଲଗେଇ ଲଗେଇ ଥକି ନେଲି। ଏଇ ରୋଷେଇ ସାରିଲା। ଏ ଏବେ ଏଇ ରୋଷ୍ ସେଇସଲା ଅଣ୍ଡା ଟିକେ ଭୁଜ୍ୟା କରିମ ବୋଲି ଯାଉଥୁନି ଆଉ, ଏନେ ଆଉ ଟାୱାର ତ ରହିବନି, ଟିକେ କଥା ହେଇଯାଏ ଆଉ।
ଆଚ୍ଛା। ରୋଷେଇ ତା ହେନେ ଷ୍ଟାର୍ଟ ହେଇଗଲା।
ହଁ।
ହୁଁ, ହୁଁ।
ନା, ନା, ରୋଷେଇ ଷ୍ଟାର୍ଟ ନୁହେଁ, ସର୍ ସରିବା ଉପରେ।
ଓହୋ
ଭାତ ଡାଲମା କନି ଆଉ ଆଳୁ ଭର୍ତା ଅଣ୍ଡା ଭୁଜିଆ ଆଉ ଗାଧୁଆଳ ତରକାରୀ ସବୁ ଥୁଆ ହେଇଛି
ଏ ଆଜି କଣ ଅଣ୍ଡା ଭୁଜିଆ
ସେ ଆମର ଆମର ଜଣେ ଅଛି ସେ ନଖାଇନେ ହବନି
ହିଁ ହିଁ ହେଁ ଓହୋ ହଁ ଜଣ ଜଣଙ୍କର ଆଇଁଷ ନହେଲେ ହବନାଇଁ ବା
ହଁ ସେ ଆମର ଜଣେ ଅଛି ସେ ତାର ସବୁବେଳେ ଆଇଁଷ ତାପରେ ଗୋଟେ କୁକୁର ଅଛି ସେ କୁକୁରକୁ ଆଇଁଷ ନଦେଲେ ସେ ଖାଇବନି
କିଏ ଏଇ ଯୋଉ ଇଏ କୁକୁର ଦେଶୀ ନୁହଁ ଆର କୁକୁର
ନା ନା ଦେଶୀ କୁକୁର
ଓହୋ
ସିଏ ଆଇଁଷ ନହନେ ଖାଇବନି ତାକୁ ଯାହାନେ ଟିକେ ଗୋଳେଇ ଗୋଳେଇକି ଏମିତି ନାହେନେ ଶୁଖୁଆ ପାଣି କରିକି ଦେଲେ ସେ ଖାଇବ
ଓହୋ ମାନେ ଯାହା ହେଲେ ବି ତରକାରୀ ତରଠେ ଅଭ୍ୟାସ ହେଇଗଲାଣି ଆଉ
ହଁ ହଁ ଯାହା ହେନେ ବି ଦରକାର ଆ କ କଣ କରିବା ଆଉ ନ ଖାଇନେ ଓପାସ ଶୋଇବେ ନା ସେଇଥିପାଇଁ ତାଙ୍କୁ ଯେମିତି ହେଲେ ଗଣ୍ଡେ ଖାଇବାକୁ ଦିହାଯିବ
ହଁ ନା ଆମର ବି ଗୋଟେ କୁକୁର ଅଛି କିନ୍ତୁ ସିଏ ଏତ ଆଇଁଷ ପ୍ରେମୀ ନୁହେଁ ହଁ ତାର ଯାହା ହେଲେ ବି ଚଳିଯାଏ
ସେଇଟା ଅଭ୍ୟାସ କରରେଇଥିବା ଭଲ ଆମର ଏଇଟା ଛୁଆଟି ବେଳୁ ଅଭ୍ୟାସ ହେଇଗଲା ନା ଆସିଏ ନଦେନ
ପ୍ରଳୟ ହେଇଗଲେ ବି ଆଇଁଷ ଆସିବନି ଯିଏ ହଉ ହଁ
ହଁ ଆଉ ଠାକୁର ଅଛନ୍ତି ପାଖରେ ସେଠି ଆଇଁଷ ବାସନା ଟା ବାସିଲା ମାନେ
ସେୟା ବା ସିଏ ମୋ ମା ଯଦି ଧର ଆଜି ଥର ରବିବାର ହେଲା ନା ଆମ ସାନ୍ ଝିଅଟା କହିବ ଆଉ ମା ଖା ଅଧିକ ଥର ଚିକେନ ହଉ କି ଯାହାବି ହେଇଥିବ କଇବ ଆଉ ତୁ ଟିକେ ରଖିଦଉନୁ କାଲିକି
ହୁଁ
ହେଲା ସୋମବାର ତାପରେ କି ମଙ୍ଗଳବାର ଯଦି ହେଇଥିବ ଏମିତି କ କିଛି ଗୋଟେ ବା ମଙ୍ଗଳବାର ତ ନୁହଁ ସୋମାର କି ଆସେନି ରବିବାର ଦେଇଥିବ ସୋମବାରରୁ ରଖିଥିବ ସେ ରାତିରେ ହଉଛି ସ୍ୱପ୍ନମି଼ ଦେଖିବ ଖରାପ ସ୍ୱପ୍ନ ଦେଖ ଦେଖିବ ଯେ ହଁ ସେମତି ବହୁତ ଖରାପ ସ୍ୱପ୍ନ ଦେଖିବ ସେଇ ସେଇଥିପାଇଁ ବି ଆଉ ଡରିକି ଆଉ ଆଇଁଷ ବି ଏତେଟା ଆଣୁନୁ ଯେହେତୁ ପାଖରେ ମଙ୍ଗଳାଶାଳ ଟା ମା କଣ ଯାହିଁତଇ କଥା କି
ଆଉ
ସେପେ ପୁରା ବାଡିକୁ ଲାଗିଛି
ହଁ
ଆଜ୍ଞା
ସେ ମା ତ ଓ ଆଉ ତ ଯାହାକୁ ଦେଖିବେ ଅନେଇବେ ଅନେଇବେ ଯାହାକୁ ନ ଅନେଇବେ ନାଇଁ ଆଉ
ହଁ ମା ଆମର ପ୍ରତୀକ୍ଷଇ ଗଲେଣି ଯିଏ ଯାହା ମନେ ଆସୁଛି ଯାହା ଆଉ ମାଙ୍କ ଦୟା ରୁ ସେ ସବୁ ପୂର୍ଣ ହଉଛି।
ହଁ ଆଠା ଆସନ୍ତି କାଳିଶ
ହଁ ନା ସେ କାଳିଶୀ ତ ଆସନ୍ତି କିନ୍ତୁ ତମ ମନ ଭିତ ଭୁଆ ଯୋଉ ଆସିକି ବସାନ୍ତି
ହଁ।
ଗୁଆ ହେଲା ନହେଲେ ହଁ ଗୁଆ ବସାନ୍ତି ତ ଆଉ କଳସ ବସେଇବ ଯାହା ଯାହା ମାନସିକ କରି ବସେଇବ ସେଇଆ ହିଁ ହବ। ଆଉ ମଙ୍ଗଳା ଓଷା ଟାଇମ୍ ରେ ଜାଣିଥିବେ ମଙ୍ଗଳାଓଷା ସେଇ ଟାଇମ୍ ରେ ଆସିକି ବସ୍ ସିଏ ଆଉ ସେ ମାନସିକ କରିବେ କି ଆଉ ଯଦି ଏଇ ମାନସିକ ଟା ମୋର ପୂରଣ ହେଲା ଆସନ୍ତା ମଙ୍ଗଳ -ମଙ୍ଗଳା ଓଷାକୁ ମାନେ ଯଉ ଗୋଟେ ବାହାଘର ହୁଏ ଶ୍ରୀଧର ବାହାଘର ତୃତୀୟ ପାଳି ଦିନ ହେଲା ମାନେ ସେ ମଙ୍ଗଳବାର ତୃତୀୟ ପାଳି ଟା ତାକୁ ବାହାଘର କୁହନ୍ତି ସେ ଭୋଜିଟା ହଉଚି ମୁଁ ଦେବି ହେଲା ଏମିତି କୁହନ୍ତି ଯଦି ପୁରଣ ହେ ପୁରଣ ତ ହେଇଯାଉଚି ଆଉ ପ୍ରାୟ ଲୋକଙ୍କର।
ସେଟା କୋଉଠି ସିଏ କୋଉଠି ସେଟା କୋଉଠି?
ସେ ଦରଡି ପାଳ।
ଓ ଦରଡି ପାଳ।
ହୁଁ।
ଦରଡି ପାଳ ନା ଦଡି ପାଳ?
ସେଇ ଦଡିପାଳ ଯଉଟା ଦରଡିପାଳ ସେଇଟା କିନ୍ତୁ ଏଇଟା କେତେ ଜଣ କୁହନ୍ତି ଦଡି ପାଳ ଆଉ ଦରଡି ପାଳ କିନ୍ତୁ ତାର ସତ ଟା ହଉଚି ଦରଡି ପାଳ। ହଁ।
ଅହୋ ଆ- ତାହଲେ ସେଇଟା ଆ- ଶୁଣି ଥିଲି ହଁ ମଙ୍ଗଳା ଠାକୁର ଏମିତି କହୁଚନ୍ତି ବୋଲି। ସେଇପଟରେ ଆମ ଝିଅ ଯାଇଚି ତ ସେଇପଟି। ଆଉ ଯଉ ମଝି ପାଳି ଆମ ଝିଅ ଯାଇଚି ନା। ମୁଁ ଶୁଣିଥିଲି ଟିକେ ହୁଁ-
ବୁଝିଲି- ବୁଝିଲି- ବୁଝିଲି ବଡ ଝିଅ ନା?
ହଁ -ନା ସେ ସାନ ନା।
ସାନ ଏଇ ବା କଥା ହଉଥିଲି ତାଙ୍କ ସହ।
ସେ ସାନେ ଆଉ ବଡ ଯାଇଚି ଆମର ଏପଟିକି। ବଡ ଆସିଚି ଆମର ଏପଟିକି ଯାଇଚି। ସେ ସାନେ। ଆଉ ସେ ମୁଁ ଶୁଣିଥିଲି ମଙ୍ଗଳା ଠାକୁର ଆଉ ଅଛନ୍ତି ଆମ ଏପଟେ ଏପଟ ଅଛନ୍ତି କୋଉଠି ବୋଲି ଆଉ ସେଇଟା ଦ- ଦଡି ପାଳ
ବଲେ ମୁଁ ତ ଛୋଟ ଛୁଆ ହେଇଥିଲି ଶୁଣିଚି ଯାହା ଲୋକ କୁହନ୍ତି ମା ହେରିକା କୁହନ୍ତି ବି ମା ରହୁଥିଲେ ଗୋଟେ କଣ୍ କୁହନି ବାଉଁଶ ବୁଦା ରେ ସେଇ ପା ମାନେ ସେଇ ଭିତରେ ହିଁ ରହୁଥିଲେ ଖାଲି ଗୋଟେ ପ ଥର ମୂର୍ତ୍ତି ରେ ପୂଜା ପାଉଥିଲେ ତାପରେ ଏବେ ହେଇଗଲାଣି ସରକାର୍ ଘର ଆସିଥିଲା ଆଉ ଆଦାୟ କରିକି ଏମିତି କରା ହଁ ଘ ଘ- ବଢିଆ ହେଇଚି ନା ଭିତର ଟା ପୁରା ଦେଖିଲା ଭଳିଆ ଏବେ ଭାବୁ ହଁ ଏବେ ତାର ଆହୁରି କାମ ବି ହବ ଆଗକୁ ଆଗକୁ ମାଙ୍କୁ ମାଙ୍କର ଯାହା ଦୟା ଥିବ।
ହ- ହଁ -ଏଇନେ ଠାକୁରଙ୍କର ଦ- ମୁଁ ଇଏ ଥିଲେ ସେ
ମା ଯାହାକୁ ଚାହିଁବେ ତାକୁ କୁହନ୍ତିନି ନା ମାନେ ଏଟା ସତ କଥା କିନ୍ତୁ ଯାହାକୁ ଚାହିଁବେ ମନ ଭରିକି ଆଉ ଯାହାକୁ ତ ରାଗିଲେ ରାଗିଲେ ଆଉ।
ରାଗିଲେ ହଁ- ହଁ ଯିଏ ମାନିଲା
ସେ ଏକ୍ ମଙ୍ଗଳବାରିଆ ଯିବେ ମାଆଙ୍କ ସ୍ତୁତି ପୁରା ମୋ ମାଙ୍କ ମୁହଁରେ।
ହଁ। ତାପରେ ସିଏ ହଉଛି ଉଁ ଗୋଟେ ମ ମାନେ ଗୋଟେ ବିଶ୍ଵାସ ଯାହା
ତୁ ମା ମାନେ ତାଙ୍କୁ ମା ଯେତେବେଳେ ଆମ ବା କଣ ତ ସେଟା ମାମୁଁ ଘର ବି ଗାଁ ରେ।
ହଁ।
ହୁଁ ମୋ ମା କୁହନ୍ତି ସିଏ ଯେତେବେଳେ ବାହାଘର ଘର ହେଇ ନଥିଲା କାଳେ ସ୍ବପ୍ନରେ ମା କହିଲେ, କହିଲେ ତୁ ଯେତେବେଳେ ବି ତୁ ଯୋଉଠି ପ୍ରସ୍ତାବ ଯେତେ ଆଡେ ପଡୁ ତୁ ଲାଷ୍ଟରେ ମୋ ପାଖରେ ହିଁ ରହିବୁ ସତକୁୁ ସତ ସେଇଆ।
ହଁ!
ଥରେ ଏମିତି ଦେଖେଇଲେ ଆଉ ତମ ବାଡିରେ ଏଇୟା ଅଛି ଏମିତି ଅଛି ତାପରେ ସେ ଆସିକି ଇଏ ଆସି ଦେଖିଲା ଯେ ସତ କୁ ସତ ସେଇଆ।
ହଁ।
ତାପରେ ସେଇଦିନରୁ ସେ ମାନିଲା ପ୍ରକୃତିରେ ମା ଅଛନ୍ତି ବୋଲି। ଯାହାବି ଗୋଟେ ହବାର ଥିବ ଆମେ ସବ ସ୍ବପ୍ନ ଦେଖିବୁ ଏଇଟା ହଉଛି ତାପରେ ଦିନେ ହଉ ଦି ଦିନ ହଉ ସେଇଟା ନିଶ୍ଚିତ ହବ।
ହଁ।
ସେଇଟା ଗୋଟେ ଆଶ୍ଚର୍ଯ୍ୟ କିନ୍ତୁ ଲାଗେ କଣ ଏମିତି ଗୋଟେ ସ୍ୱପ୍ନଟେ ଦେଖିବ ସତକୁ ସତ ସେଇଆ ହଉଛି।
ତାଙ୍କୁ ଜଣେଇ ଦିଅନ୍ତି ଆଉ।
ହଁ।
ତାଙ୍କୁ ସେ ଜଣେଇ ଦିଅନ୍ତି ଯେ ମାନେ ଏଟା ହବ ବୋଲି। ଆ ସେ ସ୍ୱପ୍ନରେ ଆସି କହୁଅନ୍ତି।
ହଁ।
ଯୋଉଦିନ ସଜୁଆଁ ଆସିକି, ଆଉ ସିଏ କଣ ସଜୁଆ ଆସିକି କହିପାରିବେ କି?
ନା, ନା, ସିଏ ମାନେ ଯାହା ରୂପରେ ନେ ଏମିତି ମାନେ ସ୍ୱପ୍ନ ସେ ଦଉଛନ୍ତି ମାନେ ହାଉଳି ଖାଇବ ମୋ ମା ବେଳେ ବେଳେ ମାନେ ସ୍ୱପ୍ନରେ ଏମିତି କଥା ହଉଥିବ ଆମେ ଡରିମୁ। ଇହି ମା ଭୂତ ଆଇଲା।
ହୁଁ!
ହଁ।
ହଁ ବା ମଙ୍ଗଳା ଠାକୁର ତ ଯୋଉଠି ଏ ଆଗରେ ଆମର ଏପଟ ରେ ସେଇ ମଙ୍ଗଳା ଠାକୁର ଅଛନ୍ତି ଯାହା କୁହନ୍ତି ଇଏ ହୁଅନ୍ତି ସେ ପୂଜା କରେ ଯିଏ ଗୋଟେ ବୁଢ ହେଇଗଲାଣି।
ହଁ ଆମର ବି ସେଇ ଏବେ କଣ ହେଇଛି କଣ କୁଣନି ଏଇ ଯୋଉ ଗୋଟେ ଜଣେ ସ୍ତ୍ରୀ ଲୋକ ସିଏ ହେଲେଣି କେତେ ପାଖାପାଖି କୁହନି ସେଇ? ପଞ୍ଚସ୍ତରୀ ଅଶୀ ହେଇଗଲାଣି ତାଙ୍କୁ କିନ୍ତୁ ଆଜି ଦେଖିବ ଯେମିତି କାଲି ଦେଖିବ ସେମିତି ପୁରା ମାନେ ତାଙ୍କ ଚର୍ମ ଟୋଟାଲି ଯୋଉ ଧୁଡ ଧୁଡ ଯେମିତି ସେମିତି ହେଇନି ପୁରା ପ୍ଲେନ। ନା ସେମିତି ସିଏ ହଁ ସିଏ ମାନ ସେ ସ୍ତ୍ରୀ ଲୋକ ଜଣେ ଆମ ଖଣ୍ଡାୟତ ସିଏ ହେଲା ସିଏ ହିଁ ମାନେ ପୂଜା କରୁଛନ୍ତି ଆଉ ଯାହାବି ମଙ୍ଗଳ ରେ ଯାହା ବି ହେଇଛି ତାଙ୍କ ଯୋଗୁଁ ସିଏ ମାନେ ଆଦାୟ କରିକି ଏ କରିକି କହି କୁହା କି କରେଇଛନ୍ତି।
ହଁ ମାନେ ମା ତାଙ୍କ ପାଖରେ ସବୁବେଳେ ରହିଲେ ନା।
ହଁ ତାଙ୍କୁ ପା ସ୍ୱପ୍ନ ହେଲେ ମାନେ କଣ ଗୋଟେ ଅସୁବିଧା ମଝିରେ ହେଲା ଆମ ଗାଁ ଲୋକଙ୍କର କଣ ଗଣ୍ଡଗୋଳ ଇଏ ହେଲା ଯେ ତାଙ୍କୁ କହିଲେ ଛାଡିଦେବେନି ଏମିତି କଣ ଗୋଟେ ହେଲା। ମା ନିଜେ ମାନେ ଅବତାରିକି କହିଲେ ସିଏ ଯଦି ନ ଆସିବ ତାହେଲେ ପୂଜା ପାଇବନି ଏମିତି କି ଛି ଗୋଟେ କହିଲେ ଜାଣିଛନ୍ତି ତ ପୁଣି ହଁ ମୁଁ ଛୋଟଟି ହେଇଥିନି। ତାପରେ ପୁଣି ତାଙ୍କୁ ଯାଇକି ଡାକିକି ନିଜେ ଆଣିଲେ ମୋ ଗାଁରେ ଯ ଭଦ୍ରଲୋକ ଆଣିଲି ତାପରେ ଯାଇକି ମା ଠିକ ସେ ଶାନ୍ତି।
ହୁଁ ମା କନ ସେ ତ ହେନେ କହୁଛନ୍ତି ଆମ ଏ ଆମ ଏଇ ଗାଁ ରେ ମଙ୍ଗଳା ଠାକୁର ହେ। ତ ମଙ୍ଗଳା ଠାକୁରଙ୍କର ତିନି କେଜି ସୁନା କିଏ ନେଇକି ପଳେଇଲା ସେ ମା କିଛି କରିପାରିଲେନି?
ଓ ହଁ ନା ସତ କଥା ହେଲା ମା ମା କୁହନ୍ତି? ଯଦି ମାନେ ମତେ ଯାହା ଯିଏ ଯାହା କରୁଛ କର କିନ୍ତୁ କିଏ ଗର୍ବ ସେଟାକୁ ସେ ସହିପାରିବେନି କାହାର ଆଉ ଏବେ କଳି ଯୁଗ ଚାଲିଛି ନା ଦେଖିବ ଯେତିକି ଭଲ ଲୋକ ସବୁ ଦଣ୍ଡ ପାଉଛନ୍ତି। ମତରେ ଦଣ୍ଡ ପାଉଛନ୍ତି, ଯଦି ଖରାପ ଲୋକ ଦେଖିବ ସେ ପୁରା କୋଟିପତି ଧନୀ ହେଇକି ବୁଲିବେ। ଏମାନେ ଲାଷ୍ଟ। ସେମାନଙ୍କର ପତନ ହଉଛି କିନ୍ତୁ ଫାଷ୍ଟରେ କିୁ ମାନେ ସେମାନେ ବହୁତ ତାଙ୍କର ତୁ ବା ତ ଦେଖଉଛନ୍ତି। ତ ସେଇଟା ହିଁ ମୋ ମା ବି ସେମିତି ବହୁତ ଠାକୁରଙ୍କୁ ବିଶ୍ଵାସ କରନ୍ତି ସେ ଯାହା ହେନେ ମା ମଙ୍କର ମଙ୍ଗଳା ଯାହା ହେ ମା ମଙ୍ଗଳା। ଆଉ ସିଏ ସେ ବେଳେ ବେଳେ କୁହନ୍ତି ଆଉ ମୁଁ ତ ଏତେ ତମକୁ ଡାକୁଛି ଆଉ ତମେ ଦେଖିଲା ବେଳକୁ ଆଉ ମତେ ଏତେ ଇଏରେ ରଖିଛ କିନ୍ତୁ ଯୋଉମାନେ ଔସତ ଲାଇନରେ ଯାଉଛନ୍ତି ସେମାନଙ୍କୁ କେତେ ଇଏରେ ରଖୁଛ ଭଲରେ ରଖୁଛ ହଁ। ତ କଳିର ପ୍ରଭାବ ଦେଖଉଛନ୍ତି।
ସେଇ ମାଆ କାହିଁକି ସେଇଟା ପୂରଣ କଲେନି? ମା ପଚାରିଲେନି ମା ପଚାରିଥାନ୍ତେ ମତେ ମୋର କାହିଁ ସେଇଟା ପୂରଣ କଲନି?
ତାପରେ ଆଉ ଗୋଟେ କଥା ହେଲା ଆମେ କର୍ମ ହେଲା ଆମେ ଯଦି ଆମକୁ ଯଦି ଗୋଟେ ଦୁଃଖ ଗୋଟେ ଠାକୁର ଦେଇ ଦେଇ ଦେଲେ ସିନା ଆମେ ଡାକିବା ତାଙ୍କୁ? ଆଉ ଯଦି ସମସ୍ତଙ୍କୁ ସୁ ଖ ଦେଇଦେବେ ତାନେ ତାଙ୍କର କିଏ ଭକ୍ତ ରହିବ ସେ ମତେ ଲାଗୁଛି ସେଇୟଆ ବୋଧେ। ସେଇଆ କୁହନ୍ତି। ତ ସେ ସବୁବେଳେ ଅଭିମାନ କରନ୍ତି ହୁଁ।
ଅଭିମାନ କନେ ଆଉ କଣ ଅଛି?
ସେୟା ବରା।
ଯେ ଯାହା ଦବା କଥା ଦେଲେ ଆଉ କଣ?
ହଁ।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
କିନ୍ତୁ କେବେ ଅସୁବିଧା କରିନାହାନ୍ତି ଯାହାବି ଆସିଲା ସମସ୍ତ ସେ ତାକୁ ସମାଧାନ କରିଚାଲିଛନ୍ତି ମୋ ମତରେ।
ହୁଁ।
ହୁଁ।
ସିଏ ମାନେ ରଖିଛନ୍ତି ମାନେ ସେ ସମାଧାନ କରିବେ ଆଉ।
ସେୟାପା।
ସେ ମୂଳରୁ ଛୁଆଟି ମାନଙ୍କୁ ରଖିଛନ୍ତି ମାନେ ଯାହା ହେନେ ସମାଧାନ କରିବା। ଆମେ ଦେଖୁଛନ୍ତି ଏଇ ଯୋଉ ସିରିଏଲ ସବୁ ମୋବାଇଲ ରେ।
ହଁ ମୁଁ ଦେଖେନି ସେରା ହା।
ହେଁ କାହିଁକିନା ସେ ଛୁଆଟି ବେଳୁ ତାଙ୍କ ମାନେ ଆସା ଆସନରେ ରହିଚନ୍ତି। ଡାକିଦେନେ ସାଙ୍ଗେ ସାଙ୍ଗେ ଯେମିତି ଧାଇଙ୍କି ପଳଉଚନ୍ତି ମା ମା। ଆ ସେମିତି ସେ ଛୁଆଟି ବେଳୁ ତାଙ୍କର ସେ ଝିଅ ବୋଲି ଭାବିକି ତାଙ୍କୁ ଇଏ କରିଛି। ସେ ସବୁ କଲେ ହେନେ ଗୋଟେ ପୂରଣ କରିଥିନେ ଉଁ ଜାନ ଥାନ୍ତି ଯେ ହୁ ମା।
ହଁ ସେ ସବୁବେଳେ ସେଇଟା ହିଁ ଅଭିମାନ କରନ୍ତି ତାପରେ ଏଇଟା ସତ କଥା ବି। ମାନେ ସମୁଁ ମା ମାନେ ଚାହାନ୍ତି କି ମୋ ମୋର ଗୋଟେ ପୁଅଟେ ଥାଉ ବୋଲି। ସେ ଚାହାନ୍ତି ତ ତାଙ୍କର ସେଇ ଗୋଟେ ରହିଲା ଆଉ।
ସେଇଟା ମା ପଚାରିଆର ଥିଲା, ପଚାରିଆର ଅଛି ତାଙ୍କୁ ମତେ କାହିଁକି ସେଇଟା ମୋର ଅବହେଳା କରିଚ। କାଇଁକି ମୋର ପୁରଣ କଲ ନାଇ ସେଟା?
ହୁଁ।
ସେଇଟା ପଚାରିବାର ଥିଲା ନା।
ସେୟା ପରା। ତାପରେ ଯୋଉଟା ଭାଗ୍ୟରେ ଥିବ ସେଇଟା ହିଁ ହବ। କର୍ମ ଅନୁସାରେ ଫଳ ନା।
ସିଏ ବି ଗୋଟେ କଥା ଯୋଉଟା ଭାଗ୍ୟରେ ଥିବ ସେଇଟା ହବ। ଅ, ଆକୁ କଣ କରିବା ଆମ ଭାଗ୍ୟରେ ଆମର ଯୋଉଟା ନାହିଁ, ତାପରେ ଆମ ଆମ ଭାଗ୍ୟରେ ଯୋଉଟା ନାହିଁ ସେ ଟା କଣ ସେ ମା କେ